ନମସ୍କାର, ଆଉ କଣ କରୁଛୁ କିରେ?
ବସିବା।
ଆଉ ଆଉ ଯୋଉ ସିଆଡେ ରଜ ପର୍ବ ଭଲ ପାଳୁଛନ୍ତି ନା?
ତ ଗରମ କେମିତି ହଉଛି?
ଗରମ ୟାଡେ ପ୍ରବଳ ହଉଚି ପୁଅ ରହିହଉନି ନିଜେ ଘରେ ବାହାରେ ଲୋ ଲୋକ ଖାଲି ବାଉଳି ହେଇକି ଅ ଗଛ ମୂଳକୁ ଧାଇଁଛନ୍ତି ଘରେ ରହି ପାରୁନାହାନ୍ତି।
ଏପଟେ ଖାଲି ସେଇ ଦୁଇ ତିନି ଘଣ୍ଟା ଟିକେ ଗରମ ହଉଛି ତାପରେ ହଉଛି ଥଣ୍ଡା ପକେଇ ଦେଉଛି ଭଲ ପବନ ହଉଛି, ଆଜ୍ଞା। ଖରା ବେଳଟା ଟିକେ ଯା
ଗିଲି ଛାପ ହେଲା ବା ଫ୍ୟାନ ଦେଇକି ରହି ପାରୁନାହାନ୍ତି ଗଛ ମୂଳକୁ ପଳାଉଛନ୍ତି।
ମସ ମଉସା ଗୋଟେ କଲ ଟା ଆଇଲା?
ଏଁ, ହ୍ୟାଲୋ। କିଏ ଗୋଟେ ତାକୁ କଲ କଲାଣିି କଣ କହୁଛି ସେଟା ଆସୁ ଥାଉ ଇଆଡେ କଥା ହଉ। ହୁ ହ
ହ୍ୟାଲୋ।
ହ ହ୍ୟାଲୋ।
ଏ ଗୋଟେ କଲ୍ଟା ଆଇିଲା ତ ଅଲଗା କଲ୍ଟା ଆମ ସାର୍ କଲ୍ କରିଥିଲେ।
ଓ ହଉ କାଟିଦେ ଆମେ ଇଆଡେ ଆଉ ଦଶ ମିନିଟ୍ କଥା ହେଇକି ତାପରେ ହଉ।
ତ କଥା ହେଇ ସାରିଲିଣି ସାରଙ୍କ ସାଙ୍ଗରେ।
ହଉ ପାଗ ଆଉ ଇଆଡେ ପୁରା ଟାଇଁ ଟାଇଁ ଖରା ଦଉଚି। ବର୍ଷା ପାଣି କିଛି ନାହିଁ ସିଆଡେ ତମର ଟିକେ କେ ବର୍ଷା ଫର୍ଷା ହେଇଥିଲା ନା କଣ?
ବର୍ଷା ହଉଛି ହେଇନାହିଁ ଖାଲି ଏଇ ଦି ଘଣ୍ଟା ସେଇ ସାଢେ ଦଶ ଏଗାରଟା, ବାର ଟା, ଗୋଟେ ସରିଆ ଟିକେ ଗରମ ଲାଗୁଛି ତାପରେ ଆଉ ତାଉ ଗରମ ଲାଗୁନି ଥଣ୍ଡା ଥଣ୍ଡା ଲାଗୁଛି।
ହୁଁ ଆଉ ତମ ଗାଁ ରାସ୍ତା ଟା ପୁରା କମ୍ପ୍ଲିଟ ହେଇଗଲା ନା?
ହଁ ଯେମିତି ପେଟ୍ରୋଲମ୍ ଯେମିତି ପେଟ୍ରୋଲ ପମ୍ପ ମାନଙ୍କରେ ପକାଇ ନଥାନ୍ତି ନା
ହଁ
କଂକ୍ରିଟ ରାସ୍ତା ନୁହେଁ ପିଚୁ ରାସ୍ତା ନୁହେଁ ଗୋଟେ ଯୋଉ ଇଟା ଟାଇପ ର ହଉଛି ଗୋଲେଇ ଟାଇପ ର ହେଇକି ପକଉନାହାନ୍ତି ନା ସବୁ ବୁ ପେଟ୍ରୋଲ ପମ୍ପ ମାନଙ୍କ ରେ।
ହଁ ହଁ ହଁ
ସେଇ ଭଳିଆ ରାସ୍ତା କରିଦେଇଛନ୍ତି ଏଥର।
ଆ ସେଇଟା ତ ଷ୍ଟ୍ରଙ୍ଗ ରାସ୍ତା ଟା କରିଦେଲେ ଆଉ କଣ।
ସେଇଟା ତର କରିଦେଇଛନ୍ତି ଏକର ସେକର ହଉଛି।
ଲି
ଏକର ସେକର ହଉଚି। ଅ ହଁ।
ସେଟା ବେଶୀ ଷ୍ଟ୍ରଙ୍ଗ ରାସ୍ତା ନା।
ଫୁ- ଫୁ -ଫୁ- ଫୁଟେ, ଫୁଟେ ହଉଛି କଂକ୍ରିଟ ୱାଲ କରିକି ରଡ ଭିଡ଼ିକି
ହୁଁ
ତା ଭିତର ହଉଛି ମାନେ ବାଲି ପକେଇକି ତା ଉପରେ ସେଇରା ବିଛେଇଛନ୍ତି।
ହଁ ହଁ ପିଚୁ ରୋଡ କଂକ୍ରିଟ ରୋଡ ଉପରେ ସେଇରା କରିଦଉଛନ୍ତି ଦି ପଟା ଦେଇ ଦଉଚନ୍ତି ରଡ ଅ ସିମେଣ୍ଟ କଂକ୍ରିଟ ର ଦିଟା ଦେଇ ଦଉଚନ୍ତି। ଉୁଁ ୱାଲ।
ୱାଲ ଦେଇ କରିଚନ୍ତି।
ହଁ ସେ ଯୋଉ ୱାଲ ଯେତିକି ଉଞ୍ଚା ଏଇଗୁଡାକ ଟାଇଲି ଗୁରା ସେତିକି ଉଞ୍ଚା ଦଉଛନ୍ତି ସେଟା ବୋଷ୍ଟ ଷ୍ଟ୍ରଙ୍ଗ ରାସ୍ତା ବୋଲି ଇଞ୍ଜିନିୟର କହୁଛନ୍ତି ବୋଲି ସବୁଆଡେ ଦେଖୁନୁ ଚାଲିଛି ସେରା।
ହଁ ବା ତମ ଗାଁ ତ ରା ଲୋକ ହଉଛି ଗାଡିରେ ଯେ ସେଇ ଏଇଟା ତ ଅଲୋଡ କରି ରାତିରେ ହଉଛି ଲୋକ ସେଇଟା ଇଟା ଆଡାକୁ ମେଞ୍ଚେ ସବୁ ନେଇଗଲେ।
ହେରା କଣ କରିବେ ଯାହା ଦୁଆର ବାହାରେ ଯାହା କରିବେ। ଅଧିକା ଆନେ ସିନା ଖଣ୍ଡେ କରିବେ ସେଟା ବହୁତ ଷ୍ଟ୍ରଙ୍ଗ ଜିନିଷ।
ଆମ ଗାଁ ରେ ସେମିତି ବହୁତ ନେଇଯାଇଛନ୍ତି।
ଆଉ ସେରା ତାର କାରଣ ହଉଛି ଯଦି ଗୋଟେ ଉଠିଗଲା ସଇଲା।
ହଁ ଆଉ ଉଠିବା
ଆଉ ସେ ସେଇ ଦିଟା ୱାଲ ଦିଆହାଇଛି ବହୁତ ଷ୍ଟ୍ରଙ୍ଗ ହାର୍ଡ ସିମେଣ୍ଟ ଦିଆାଯାଇଛି। କି ରଡ ଦିଆ ହେଇ କରାହେଇଛି ଉଠିବନେହିଁ ସହଜେ। କାଇଁନା ଏଟା ପିଚୁ କଂକ୍ରିଟ ଉପରେ ଦିଆହଉଛି ମାନେ ଦବିବାର ଆଉ ନାହିଁ।
ହଁ ଦବିଆର ଆଉ ନାହିଁ।
ଆଉ ଲୋକ ଯଦି କିଏ ହିଂସାରେ ଖୋଲିଦେବେ ଗୋଟେ ଦିଟା ତାହେଲେ ହେରା ସବୁ ଖୋଲିଯିବ।
ଆଉ ଯଦି କୋଉଟା ଯଦି ବାହାରିଯିବ ପୁଣି ଆଉ ପୁଣି ସେଇଟା ଭଳିଆ ଆଉ ଗୋଟେ ଦିଟା ଆଣି ପକେଇବେ।
ହୁଁ ନହେଲେ ସେ ରାସ୍ତା ବହୁତ ଷ୍ଟ୍ରଙ୍ଗ ରାସ୍ତା।
ହଁ ହା।
ଯେତେ ହେଭି ଭେଇକିଲି ଯାଉ ସେ ରାସ୍ତା କିଛି ହବନି। ଆଉ ଦେଖୁନୁ ତେଲ ଟାଙ୍କିରେ ସବୁ ଦଉଛି ନା
ହଁ ବା। ବଡ ଗାଡି ଯିବା ବଡ ବଡ ଗାଡି ଯିବା ଆସିବା କରୁଛନ୍ତି ବୋଲି ପେଟ୍ରୋଲ ପମ୍ପରେ ସେ ସେଇଭଳିଆ ଦେଇଦେଇଛନ୍ତି।
ହୁଁ ହୁଁ। ଆଉ ସେ ରାସ୍ତା ଭଲ ରାସ୍ତା ବୋଲି ଗମେଣ୍ଟ ଏଇନା କେ ଅର୍ଡ଼ର କରିଦେଲା ସବୁ ସେରା ତାେଲେ ତମ ରାସ୍ତାଟା ପୁରା ସେଇଥିରେ ହେଇଯାଇଛି। ଆଗରୁ ସିମେଣ୍ଟ ଆଉ ପିଚୁରେ ଥିଲା ଆଉ
ସିମେଟ କିଛି ଥିଲା ପିଚୁ କିଛି ଥିଲା ଥର ସେଇଭଳିଆ ରାସ୍ତା ସବୁ ହେଇଯାଇଛି।
ଏରା ଦେଶରେ ଏଇ ନା ପଇସା ଜୋରେ ହେଇଗଲାଣି ନା ଭାରତରେ।
ହଁ।
ଆଉ ସବୁ ଦେଶରେ ଦେଖୁନ ଏଇ ପେଟ୍ରୋଲ ଆଉ ହଁ ଗ୍ୟାସ୍ ପାଇଁ ହଇରାଣ ହେଲେ ଭାରତରେ ହଇରାଣ ହେଇନାହାନ୍ତି। ନା ମୋଦି ଟା ଟିକେ ଅଛି ଭଲ ଶାସକଟା ପ୍ରତ୍ୟେକ ଦେଶକୁ ସିଏ ପଳଉଛି ପ୍ରତ୍ୟେକ ଦେଶ ଲୋ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଗୁରା ଭାରତକୁ ଆସୁଛନ୍ତି।
ତେଲ ଦେଶଗୁରା ଆଉ ସିଏ ଥରେ ରାଉଣ୍ଡ କରିକି ପଳେଇ ଆଇଲାଣି ନା? ଆଉ ତେଲ ସଙ୍କଟ ଆମ ଭାରତରେ ପଡିନାହିଁ।
ମଝିରେ ମିଳିଲାନି ତେଲ।
ଆ ତେଲ ଏଇ ଦି ଚାରି ଦିନ କିନ୍ତୁ ପାକିସ୍ତାନର ବା ଅଢେଇଶହ ଟଙ୍କା ତେଲ ଲିଟର। ବାଂଲାଦେଶରେ ଦୁଇଶହ ଟଙ୍କା। ବାଂଲାଦେଶର ଦୁଇଶହ ଟଙ୍କା।
ତେଲ ଦେଢ଼ଶହ ଟଙ୍କା ଦେଇକି ପକେଇନୁ ମଝିରେ ତଥାପି ମିଳିଲା ନାଇଁ।
ହଁ ଆମ ଆଡେ ଏତେ ସକାଟ ପଡନି ଯାହାହଉ ଫେର ତେଲ ଦେଇଦେଲା।
ତମ ମତେ ଆଖପାଖ ତ ଟାଙ୍କି ତ ପାଖରେ ନାହିଁ।
ଏଇନା ତ ମୁଁ ପକେଇକି ଯାଇଥିଲି ନା ଘରକୁ ଶହେ ନଅ ଟଙ୍କା ନାହା ନେଲେ ତେଲ ଲିଟର। ହ
ଏଇନା ଶ ଏଇନା ଶହେ ନଅ ଶହେ ଦଶ ଏମିତି ଚାଲିଛି।
ହଁ। ଟାଙ୍କିବାଲା ବଢେଇ ପାରିବେନି?
ତେଲ ଖାଏ ସେ ସ୍ପିଡ ତେଲ ସ୍ପିଡ ତେଲ ଦେବେ ସ୍ପିଡ ତେଲ ଦେନେ ସେଇଟା ରେଟ୍ ବଢେଇବେ। ସେ ତେଲ ଥିବ ସେଇଟାକୁ ସେ ସ୍ପିଡ ତେଲରେ ଦେବେ ସେଇଟା ପଇସା ଅଧିକ ନେବେ।
ହୁଁ। ହଁ ଅତି ଆଧୁନିକ ଯୁଗ ଏତେ ସହଜେ ଭାରତ ଅସୁବିଧା କେତେ ବଡ ଦେଶଟା କଣ୍ଟ୍ରୋଲ କରିଦେଲେ ସମ କହୁଥିଲେ ବହୁତ ହଇରାଣ ହେଇଯିବ ଦୁଇଶହ ଅଢେଇଶହ ତିନିଶହ ଟଙ୍କା ତେଲ ଲିଟର ହେଇଯିବ। ଯାହା ହଉ ୱାଲାନ୍ସ ରହିଲା।
ଆ ଆଉ ଏମିତି ଏଥର ଆଉ କେ ପେଟ୍ରୋଲ ବାଇକ ବି କିଣୁନାହାନ୍ତି ସବୁ ବ୍ୟାଟେରୀ ବାଲା ବି ନେଇ ଆସଛନ୍ତି।
ହଁ ବ୍ୟାଟରୀ ହେଲା ହଁ କିଣୁଛନ୍ତି ଇଲେକ୍ଟ୍ରି ଉପରେ ବେଶୀ ଚାଲିବ ଆଉ
ଏ ସମସ୍ତେ
ସରକାର ଆଗରୁ ଟ୍ରେନ ଟାକୁ ସନ୍ଧ୍ୟା ଇଲେକ୍ଟ୍ରିକ କରିଦେଇଛି। ଟ୍ରେନ୍ ଆଉ ଡିଜେଲେ ପେଟ୍ରୋଲରେ ନାହିଁ କି କୋଇଲାରେ ନାହିଁ ଇଞ୍ଜିନ୍।
ହଁ ବା ହଁ ବା।
ସବୁ ଇଲେକ୍ଟ୍ରିକ୍ କରିଦେଲା ସାରା ଭାରତ ସାରା।
ହଁ।
ଗାଡି ବନ୍ଦ ହେନେବି ଟ୍ରେନ ରେ ଟିକେ ଭିଡ଼ ହବ ସେମିତି ଚଳିଯିବେ ଭାରତୀୟ ଲୋକ।
ହଁ। ଆ ସ ବସ୍ ରେଟ୍ ଟା ବଢିଯାଇଛି ସବୁ। ବସ୍ ରେଟ୍ ସ ବସ୍ ଡ୍ରାଇଭର ବଢ଼େଇ ଦେଇଛନ୍ତି। ମଲ୍ଲିକ ବା ସବୁ ବଡେଇ ଦେଇଛନ୍ତି ବସ ହଁ ହଁ।
ଆ ଡିଜେଲ ବଢି ଯାଇଛି ସେଇଥିପାଇଁ ସେମାନେ ଭଡା ବଢ଼େଇ ଦେଇଛନ୍ତି।
ପେଟ୍ରୋଲ୍ ଟା ଟିକେ କହିଲେ ମିଳୁଛି ଡିଜେଲ ଟା ମିଳୁନି ଟୋଟାଲ୍।
ଟ୍ରେନ୍ ରେ ଯେତିକି ସେତିକି ଟଙ୍କା ଟା ବଢିନେଇ।
ନା ବ ସେ ମିଳୁନହିଁ ବା ଟିକେଟେ।
ଟ୍ରେନ ଟା ତ ଇଲେକ୍ଟ୍ରିକ୍ ରେ ଚାଲିଲା ବଢ଼ିବା କଁ ପାଇଁ।
ନା ନା ଯୋଉ ଡିଜେଲେ।
ହଁ ଡିଜେଲ ପେଟ୍ରୋଲ ଗ୍ୟାସ୍
ପେଟ୍ରୋଲ୍ ଟା ମିଳୁଛି ପେସଲ୍ ଟା ମିଳୁଛି କି ଡିଜେଲ ଟା ମିଳୁନି।
ଡିଜେଲ ଗାଡି କିଛି ବନ୍ଦ ହେଇକି ରହୁଛି ଫେରେ ଆସୁ ଯେ ଚାଲୁଛି ଏମିତି ହୋଉଛି ଆଉ।
ଡୁ-ଡୁବୁରି ମାର୍କେଟରେ ଟୋଟାଲିାରିଟାେଟ୍ରୋଲ୍ ପମ୍ପ ଅଛି ଗୋଟେ ଟାଙ୍କିରେ ଡିଜେଲ୍ ନାହିଁ।
ଆ ହାଁ।
ଆମର ପିଲା ସବୁ ବସ ରେ କମ୍ପାନୀ ନଉଛି କମ୍ପାନୀ ବସରେ ଆଣୁଛି ଆମ ପିଲାଙ୍କୁ। ଆଉ ହଉଛି ବଅସ ବିଜରେ ନାହିଁ ସରିଯାଉଛି ମଝିରେ ମଝିରେ। ଚାଲି ଚାଲି ନହେଲେ ସଟଲ୍ ରେ ସଟଲ୍ ବସ ରେ ଯାଉଛନ୍ତି।
ହଁ ଆଉ। ଏତେ ସେ ଟ୍ରଅମ୍ପ ଝାମେଲା କରିଦେଲା ପୃଥିବୀ ସାରାଙ୍କୁ ହଇରାଣ କରିଦେଲା ଆଉ। ସେ ଯୋଉଁ ଇରାନ ସାଙ୍ଗରେ ଲ୍ ଝାମେଲା କରିଦେଲା ଆମେରିକା। ତେଲ ଠିକ ସପ୍ଲାଏ ହେଇ ପାରିଲାନି ସେ ରାସ୍ତା ଓପରେ। ଏଁ ଝାମେଲାଟା ହେଇଗଲା ଆଉ ତେଲ ଆସିବ କେମିତି? ହଉ ପୁଅ ତାହାନେ ରହ ଆଁ କଟିଗଲାଣି କଣ ସାଙ୍ଗେ ସାଙ୍ଗେ କଟିଯାଉଛି। ରହ